ହ୍ୟାଲୋ, ହଁ କଣ କରୁଚ?
ମୁଁ ଏଇ ବସିକି ରୋଷେଇ କରୁଛି ତମେ କଣ କରୁଛ?
ଛାତ ଉପରେ ବସିଚି ଆଉ କଣ।
ହୁଁ ହୁଁ,
ଆ କ ହଁ ତମେ?
ନାଇଁ ରୋଷେଇ କରୁଛି ରୋଷେଇ କରିସାରିଲେ ଖାଇବି ଆଉ। ଘରେ ସବୁ ବଢିଆ ଅଛନ୍ତି ତମର?
ହଁ ଆମରବି।
ଆଉ ସନ୍ଧ୍ୟା ବେଳେ କୁଆଡେ କଣ ଯାଇଥିଲ ବୁଲିବାକୁ।
ଥଇ ଥାଇଇ ସନ୍ଧ୍ୟାବେେଳେ କଣ ସନ୍ଧ୍ୟାବେେଳେ ଆମର ଗୋଟେ ମନ୍ଦିର ଅଛି ସେଇ ମନ୍ଦିର ପାଖକୁ ଯାଇ
ଓ ହୋ
ହୁଁ
ହୁଁ ହୋ ଭଲ ଯାହା ହଉ ତମର ସେଠି ବୁଲାବୁଲି କରିବା ପାଇଁ ଜାଗା ଅଛି ନାଇ କି
ହଁ, ଆଉ କଣ କେମିତି ରଜ କଲ?
ରଜ ବଢିଆ ହେଇଛି ହେଇନି ବି ଭଲ କାହିଁକି ନା ରଜ ଜରେ ଟିକେ ଦେହ ଖରାପ ହେଇଗଲା ତ
ହଁ ହଁ,
ହୁଁ ଫାଷ୍ଟ ରଜରେ ଆମେ ଟିକେ ବୁଲାବୁଲି ତ କରନୁ ଫାଷ୍ଟ ରଜ ଜରେ ଘରେ ପିଠା ପିଠା ହେରିକା ଖାଇକି ଶୋଇ ପଡିଥିଲୁ। ଆଉ ସେକେଣ୍ଡ ରଜରେ ତାପରେ ବୁଲିବାକୁ ନା ସେକେଣ୍ଡ ରଜ ଦିନ ଆମର ମନ୍ଦିର ପାଖରେ ହଉଥିଲା ଇଏ ଯୋଉ ପୂଜା ହଉଥିଲା ସଂକ୍ରାନ୍ତି ପାଇଁ ସେଠି ଆମେ ଦେଇଥିଲୁ ଇଏ ଯୋଉ ଖଣ୍ଡ ଅରୁଆ ଡାଲମା ହଉଥିଲା ଭୋଜି ଭୋଜି ଖାଉଥିଲୁ ଆଉ ତାପରେ ଖାଇକି ଟାଉନ ଯାଇଥିଲୁ ଟାଉନ ଘରକୁ ଆସିଲା ବେଳେ ଦେହ ଖରାପ ହେଇଗଲା ଥାର୍ଡ ରଜରେ ଘରେ ଶୋଇଥିଲି ଖାଲି ଖାଇ ପିଇକି ଆଉ।
ହଁ,
ତମର ରଜ କେମିତି ଗଲା।
ଆମେ ରଜ କରୁନୁ।
କାଇଁକି?
ପୁଅ ମାନେ ରାଜାକ କରନ୍ତି କୋଉଠି
ପୁଅ ପିଲାମାନେ ତ ଏବେ ବେଶି ରଜ କରୁଛନ୍ତି ଝିଅ ପିଲାମାନାନଙ୍କ ଠାରୁ।
ହଁ କିଏ କରୁଥିବେ।
ସମସ୍ତେ ତ କରୁଛନ୍ତି କିଏ କରୁଥିବେ କଣ।
ହଁ ମୁଁ କରୁନି।
ତମେ କରୁନଥିବ କିନ୍ତୁ ପୁଅ ପିଲା ମାନେ ତ ବେସିକାଲି ଏବେ ବେଶୀ ଟିକେ ରଜ ପାଳନ କରୁଛନ୍ତି।
ରଜ କଣ ଖାଇଲୁ ପିଇଲୁ ସକାଳୁ ଉଠିଲୁ ଖାଇଲୁ ପିଇଲୁ ଶୋଇଲୁ ପୁଣି ପୁଣି ଉଠିଲୁ ମୋବାଇଲ ଦେଖିଲୁ ପୁଣି ଖାଇଲି ପିଲି ଶୋଇଲୁ ଏଇତ ରଜ।
ଯା ହଉ କେତେ ବଢିଆ ରଜ କରୁଛ। ସେଇ ତ ପୁଅ ପିଲା ମାନେ ଟିକେ ବୁଲିବେ ନା ନାଇଁ ଝିଅ ପିଲାଙ୍କୁ ଟିକେ ଲାଇନ ମାରିବେ ନା ନାଇଁ।
ହଁ ହଉ ଦିବା କୁଆଡେ
ଆଁ?
ହଁ ହଉଥିବ। ତମ ଆଡ଼େ।
କାଇଁ ଆମ ଆଡେ କଣ ପୁଅ ପିଲା ଅଛନ୍ତି ତମ ଆଡେ ପୁଅ ପିଲା ନାହାଁନ୍ତି। ହ
ଆମର ଅଛନ୍ତି ଯେ ସିଏ ତାଙ୍କର ଯାଆନ୍ତିି ମୋତେ କିଛି ଭଲ ହେଇନି ମୁଁ କୁଆଡେ ଯାଏନି। ସଜ ଘରେ ବସେ ଖାଇ ପିଇ ଶୁଏ ମୋବାଇଲ ଦଖେ। ହବହ
ରୋଷେଇ ଶିଖିଛ?
ନା।
କଣ ଶିଖିଛ ଲାଇଫ ତାହେଲେ ଜୀବନରେ ଶିଖିଛ କଣ?
ଆଉ ସବୁ ରୋଷେଇ କୁ ଚଡ଼ି।
ଓହୋ ଯାହାହେଲେ ଏବେ ପୁଅ ପିଲା ମାନେ ବି ଟିକେ ଭଲ ରୋଷେଇ କରୁଛନ୍ତି ଝିଅ ପିଲାମାନାନଙ୍କ ଠାରୁ।
ନା ନା ମୁଁ ହେରା ଶିଖିନି। ଓ ମୁଁ ତ ହଷ୍ଟେଲରେ ରହିଲି କ୍ୟାଣ୍ଟିନରେ ଖାଇଲି।
ହୁଁ।
ଆଉ କଣ କେଣିତି ରୋଷେଇ
ଶିଖିବା କଥା ନା ନାଇଁ।
ହ ହଉ
ଶିଖିଲେ ତମ ପାଇଁ ଭଲ ନା ଥଡିଆ ଆମ ପାଇଁ ଭଲ କି।
ହଉ ଦେଖିବା କଣ ଟାଇମ ବାହାର କରି ଶିଖିଦବା ଆଉ।
ମା ମାନଙ୍କ କତରୁ ରୋଷେଇ ଶିଖ।
ହଁ ମୁଁ କେବେ କେବେ ଯାଏ ବୁଲି ବୁଲାକି ଆସେ ତା ଭଲ ଲାଗେନି।
ଶିଖି ଦବାନା। ଆଉ କଣ ଖ କୁହ?
ହଁ ଭାଇ ଆ ପୁହଲ ପହ ମାନେ ରୋଷେଇ କରି କଣ କରିବୁ।
ଆଚ୍ଛା ପୁଅମାନଳନେ ଏବେ କରୁଛନ୍ତି ଝିଅ ପିଲା ମାନଙ୍କ ଠାରୁ ବେଶୀ ଭଲ ରୋଷେଇ।
ହଁ କି।
ଚଲ
ହୁ ହୁ।
ସେମାନେ ଭଲ ରୋଷେଇ କରୁଛନ୍ତି ନା ପୁଅ ମାନେ ଝିଅ ପିଲାମାନଙ୍କ ଠାରୁ।
ହଁ ମୋର ଗୋଟେ ସାଙ୍ଗଟେ ଅଛି ସେ ସେଇ ଭଳିଆ।
ହଁ ସେଇଥିପାଇଁ ତ କହିଲି ମୁଁ ଜାଣିଛି ପୁଅ ପିଲା ମାନଙ୍କ କଥା। ସେମାନେ ଟିକେ ବେଶୀ ମାନେ ତାଙ୍କର ଟିକେ ଖାଇବାରେ ବହୁତ ଭଲ ଇଏ ଥାଏ ନା ସେମାନେ ଏଟା ଏମିତି ହବ ସେଟା ସେମିତି ହବ। ମାନେ ଭଲ କୁହନ୍ତି ସେଇପାଇଁ ପଚାରିଲି।
ହଁ ହଁ।
ହଁ।
ହଁ କିିଏ କଣ କହୁଥିବେ ମୁଁ ତ କିଛି କରୁନି ମୁଁ କଣ ଜାଣିବି।
ସେଇଆ ନା କଲେ କିଛି ହବ ଖାଲି ବସୁଚ। ରୋଷେଇ ପୋଷେଇ ଟିକେ ଶିଖିବା କଥା ନା ନାଇଁ।
ଘରେ ଟିକେ ରୋଷେଇ ଫୋଷେଇ ଶିଖିଲେ ସିନା ଆ ମା ମାନେ ବି ଖୁସି ହେବେ ଯାହା ମୁଁ ପୁଅ ଟା ରୋଷେଇ କରୁଛି।
ହଁ ହଁ। କଣ ଶିଖିବାର ଅଛି ବୋଉ ତ ଅଛି ଖାଇବାକୁ ଦଉଛି ଆଉ।
ହାଁ
ଅଛନ୍ତି ତ ଘରେ ଆଉ ବୋଉ ତ ଅଛି ତାର ରୋଷେଇ କରୁଛି। ଖାଉଛି ପିଉଛି ପୁଣି ଶୋଉଚି ଆଉ।
ତମେ ବି ଟିକେ ଶିଖିବା ନା ଆଉ ବେଳେ ବେଳେ ତମେ ଟିକେ ପୁ ମାନେମାଆ କୁ ଟିକେ ରୋଷେଇ କରିକି ଦେଲେ ମା ମାନେ ବି ଟିକେ ଖୁସି ହେବେ ନା
ହଁ। ଯାଉଛି ଯାଉଛି। ଆଜି ବେଳେ ବେଳେ ରୋଷେଇ ଘରୁ ମୋର ବୁଲିିକି ପଳେଇ ଆଉଛି।
ଇପି କରିଦଉଥିବ ଖାଲି ଆଉ ନା?
ହଁ ତାକୁ ବି ଭଲସେ ଆସିନି।
ଖାଲି ପାଣି ପକେଇ ଶିଝେଇ ଦବ ସେତିକି ଆସେ
ଯାହା ଯେମିତି ଆଇଲେ ଗଲା ଆଉ
ଆ ସେଟା ବି ସତ କଥା। ଯେମିତି ଗୋଟେ ହେଇଗଲେ ତ ଗଲା ଏତେ ଟେନସନ କାହିଁକି। ନାଇଁ କି?
ହଁ।
ଆଉ
ଆଉ କଣ କିଛି ନାହିଁ।
ନା କଣ ଆଜି ବୁଧବାର ସ୍ପେଶାଲ କଣ ହେଇଛି?
ଚିକେନ ଆଉ କଣ?
ବଢ଼ିଆ ବଢ଼ିଆ।
ତମର?
ମୁଁ ବି ସେୟା କରିଚି।
ହୁଁ ହୁଁ।
ଏ ଘରକୁ ଆସିଥିଲି ତ ଆଉ ଘରକୁ ଆସିଛି ମାନେ ତ ଅ ଯାହାହେଲେ ବି ବାପା କ ମାନେ ମୁଁ ଯୋଉଁଟା କହିବି ଘର ସାନ ଝିଅ ମାନେ ତ ଜାଣିଥିବ ଆଉ
ହଁ।
ତାଙ୍କ ରାଜୁତି କେବଳ ଆଉ। ଘରେ ଯୋଉଟା କହିବେ ମାନେ ସେଇଟା ସାଙ୍ଗେ ସାଙ୍ଗେ
ସେଥିରେ ଆଉ ହେଳା ଅଛି ସାନ ଝିଅ କଣ ସବୁ ଝିଅ ତ ସେଇଭଳିଆ ଆଉ।
ନା ଘରର ଟିକେ ସାନଝଅ ମାନଙ୍କର ଟିକେ ଅଧିକ ଟେମ୍ପର ଥାଏ ନା
ହଁ ହଁ।
ଏଇଭଳିଆ ସବୁ ଜିନିଷ ତମର କଣ ରଜରେ କଣ କେମିତି କଲ?
ରଜରେ ପା କହିଲି ଏବେ। ଖାଇଲି ପିଇଲି ଶୋଇଲିି ପୁଣି ଖାଇଲି ପିଇଲି ଉଠିଲି ଶୋଇଲି ଆଉ
କୋଟେ ଗୋଟେ ଯାଇଥିବ ଫଟୋ ଫଟ ଟିକେ ଉଠେଇବା ପାଇଁ ସାଙ୍ଗ ମାନଙ୍କ ସହିତ ଟିକେ ବୁଲିବା ପାଇଁ ।
ନା କୁଆଡେ ନାାଇଁ ହ ଯାଇଥିଲି ଭାଇ ଗୋରିଆ ଯାଇଥିଲି । ୁ ନଦୀଆଡେ ବୁଲିଲୁ ପୁଣି ପୁଣି ପଳେଇ ଆସିଲୁ । ସେ ପୁଣି ଗୋଟେ ଦିନ ଫାଷ୍ଟ ରଜ ଦିନ ।
ଓ ତମର ନଈ ଅଛି ନା
ହଁ ନଦୀ ବ୍ରାହ୍ମଣୀ ନଦୀ
ଆ ବଢିଆ ଆଉ କ ହେଇଚି
ତମର ନାହିଁ କି?
ହଁ ଆମର ଅଛି ଆମର ତ ବହୁତ ସୁନ୍ଦର ନଦୀ ଅଛି ।
ପୋଖରୀ
ନା ନଈ ପପର ନଈ ପପର ନଈ ଆମର ମାନେ ତ କ୍ଵ ବହୁତ ବଢିଆ ଫୋଟୋ ଉଠେଇବା ପାଇଁ
ହଁ ହଁ
ହଁ
ଫଟ ଉଠେଇବା ପାଇଁ ଏପଟେ ବହୁତ ବଢିଆ ଜାଗା ଆମର ଏପଟେ ବହୁତ ସୁନ୍ଦର ସୁନ୍ଦର ମାନେ ନା ମୁ ତ ଭାଇ ମୋ ନିଜ ଗାଁ ର ବହୁତ ବଡ କଣ ଫ୍ୟାନ
ସମସ୍ତେ ସେଇଭଳିଆ ନିଜ ଗାଁକୁ କିଏ କୁହେକି
ନାଇଁ ନିଜ ଗାଁ କୁ ମୁଁ ହଉନି ମାନେ ଆମ ଏପଟ ଏରିଆ ବହୁତ ସୁନ୍ଦର ହେଇଛି।
କୋଉ ଉପପଟ ଏରିଆ କି ତମର? ତମକ ଗାଁ ଟା କୁଆଡ଼ିକି?
ବନିବା
ହଁ ଠିକ କଥା
କହିଥିଲ ତ କହିଦେଇଥା । ଏପଟେ ବହୁତ ସୁନ୍ଦର ଆମର ଏପଟେ ବହୁତ ପାହାଡ ଅଛି ଝରଣା ଅଛି । ନଈ ଅଛି । ଆଉ ନଈ ବହୁତ ସୁନ୍ଦର ଏଠି ବହୁତ ଜଣ ସବୁ ଆସିକି ଫଟୋ କରନ୍ତି ରିଲସ ବନାନ୍ତି । ସମସ୍ତ
ହଁ ହଁ ଯୋଉ ଏରିଆ ଟା କ କହିଲଣି ଟିକେ ଟିକେ ବୁଝା ପଡୁଛି । ଆଉଟିରେ ଅଛି ଆଉ
ବୁଝିଦବା ଆଉ ପରେ କେତେବେଳେ
ଆଉ ମୋର ବି ଶଷେଇ ଭଳିଆ
ହୁଁ
ଘର ଛାତରେ ଥିବାଠିଆ ନ ନିଅ
ନା ଆମର ଛାତ ତାପରେ ଛିଡା ହେଲେ ନଈ ଦେଖା ଯାଉନି ବଟ ଏପଟ ବୁଲିଆକୁ ବହୁତ ବଢିଆ ।
ନା ଆମ ଟା ଟିକେ କତିଟ ଏଇ ଦି କିଲୋମିଟର ଗୋଟେ କିଲୋମିଟର ପାଖାପାଖି
ହଁ ତମର ପାଖରେ ହେଇଥିବ ସେଥିପାଇଁ ଥା ଦୁ ଆମର ପାଖରେ ନୁହଁ ଆମର ଟିକେ ବହୁତ ଦୂର
ଆମ ଘର ଟା ଟିକେ ଉଞ୍ଚା ନା ଦୋ ତାଲା ଟା ସେଥିପାଇଁ ଦେଖାଯାଉଛି ସବୁ
ଆମର ଏଠି ବହୁତ ଦୂର। ନଈଟା ମାନେ ଆମର ବାଲି ବହୁତ ଅଛି।ବାଲିରେ ଚାଲି ଚାଲିଆ ଯିବୁ ଯିବୁ ତା ପରେ ଯାଇକି ନଈ ପଡିବ।
ଓହୋ! ଆମର ବି ସେଇ ଭଳିଆ ନଦୀ କଣ, ପାଣି ଫାଣି ସବୁ ଶୁଖିଲାଣି। ଯାଇନି କେବେ ଘରୁ ଦେଖି।
ପାଖରେ ଥିଲା। ମୁଁ ଯେତେବେଳେ ଛୋଟ ହେଇଥିଲି, ସେତେବେଳେ ବହୁତ ପାଖରେ ନଈଥିଲା। କିନ୍ତୁ ଏବେ ନାହିଁ ନଈ। ଏବେ ପୁରା ନଈ ଘୁଞ୍ଚି ଘୁଞ୍ଚିକା ଘୁଞ୍ଚି ଘୁଞ୍ଚିକା ବହୁତ ଦୂର ହେଇଗଲାଣି।
ଓହୋ! ଟାଇମ୍ ତ ହେଇଗଲା ବୋଧେ!
ହଉ ମୁଁ ରଖୁଛି।
ହଁ।